ହାଲୋ। ହୁଁ ବସ୍, ସେଇ ପ୍ରଭାତ। ଆଉ, କଣ କରୁଥିଲେ?
ଶୋଇକି ଉଠିଥିଲି।
ଏବେହିଁ ଉଠିଲେ?
ଆଜ୍ଞା।
ଆପଣ ତାହେଲେ ସେଇ ଯୋଉ ସୂର୍ଯ୍ୟ କହୁନାହାନ୍ତି?
କଣ?
ସୂର୍ଯ୍ୟ ନମସ୍କାର ଆପଣ କରୁନାହାନ୍ତି? ସୂର୍ଯ୍ୟ ନମସ୍କାର।
ସୂର୍ଯ୍ୟ ନମସ୍କା୍ର୍ ନା, ମୁଁ, ମୁଁ ଯୋଗ ଆଉ ପ୍ରାଣାୟାମରେ ବିଶ୍ଵାସ କରେ ସୂର୍ଯ୍ୟ ନମସ୍
ହଁ ମାନେ ସବୁକିଛି ହଁ, ସୂର୍ଯ୍ୟ ନମସ୍କାର ମାନେ ସେ ଯୋଉ ଆସନଫାସନ ଯୋଉ କରନ୍ତି। ବାହାରକୁ ଆସନ୍ତି ଯୋଉ, ଆପଣ ତାହଲେ ବ୍ୟାୟାମ ଫ୍ୟାୟାମ୍ ଓହୋଃ ତାହେଲେ ଭଲ ଭଲ, ତାହେଲେ ବ୍ୟାୟାମ୍ ଫ୍ୟାୟାମ୍ କରନ୍ତି କି ନାଇଁ?
ବାବା ହି ହି କରେ କରେ।
କର ନା? ମୁଁ ବି ଏବେ ସକାଳୁ ସକାଳୁ ଆସିଛି ଟିକେ ବ୍ୟାୟାମ କରିବା ପା କଣ ବ୍ୟାୟାମ କଲେ ପୁଣି ଭଲ, ଦେହ ପାଇଁ ଭଲ। ହଁ ଭଲ ଖାଇବ ଭଲ ରହିବ, ନା କଣ?
ହଁ। ନାଇଁ ଭଲ ଖାଇଲେ ଭଲ ରହିବନି, ଭଲ ବ୍ୟାୟାମ କଲେ ଭଲ ରହିବ। ଆଜିକା ଟାଇମରେ ଭଲ ଖାଇବା ଭଲ ରହିବା ନାଇଁ।
ହଁ ସେଇଆା ବି ଆଜି କାଲି ସବୁ ସାର ମିଶା ଖାଦ୍ୟ ଦେ
ହୁଁ ହୁଁ। ସେଇଆ, ଲୋକ ଭାବନ୍ତି ଭଲ ଖାଇଲେ ଭଲ
ନା-ନା-ନା ଦି ଦିଜନଜାଙ୍କ ଖାଇବେ ନାଇଁ ନା-ନା-ନା ଖାଇବା ଉପରେ ବି ନିର୍ଭର ଆପଣ ଖାଲି କୁହନ୍ତୁନି ଯେ, ଏଁ ଖାଲି ଆପଣ କରିଦେବେ ବ୍ୟାୟାମ କରିଦେବେ ଦୌଡିଦେବେ, ନା-ନା ସେମ୍ ତି ନୁହେଁ, ଭଲ ଖାଇବାବି ପଡିବ ଏବେ ଆପ୍ ଆପଣ ଯାଇକି ରାତିରେଏ-ଏ ଚାଟ୍ ଖାଇଦେବେ, ରୋଲ୍ ଖାଇଦେବେ ସେମତି ହେବନି ଆପଣଙ୍କୁ ବି ଭଲ ଭଲ ହେ ଉଁ ଖାଇବାକୁ ପଡିବ।
ହେଲଦି ଖାଇବାକୁ ପଡିବ ନା?
ହଁ-ହଁ ସେଇୟା, ସେଇଆ ନ କଲେ ହବନି।
ସାତ୍ତ୍ଵିକ ସାତ୍ତ୍ଵିକ ଜୀବନ
ହ ଆପଣେଇ ଆପଣେ ଆପଣେ ଆପଣେଇବାକୁ ପଡିବ, ଓହୋଃ। ଆଉ ତାହେଲେ ଆପଣ ଆପଣାନ୍ତୁ।
ପ୍ରାୟତଃ ଚେଷ୍ଟା କରୁଛି, ହେଇପାରୁନି।
ଓହୋଃ, ଆଉ ଏବେ ଆପଣ କଣ କାମ ଅଛି କଣ କାମ କରିବେ ଆପଣ?
କାମ ତ ବହୁତ ଅଛି, ରୋଷେଇ କରିବାର ଅଛି ଘର ସଫା କରିବାର ଅଛି। ପଢିବାକୁ ଯିବାର ଅଛି। ନିତ୍ୟକର୍ମ ନିତ୍ୟକର୍ମ ଯାହା ଅଛି ସବୁ
ଓହୋଃ ଥରେ ଆସିଥିଲି ଆପଣଙ୍କ ସହରକୁ ଆପଣଙ୍କ! ସହରରେ ଯଉ ଦଣ୍ଡୁନାଚ ହୁଏ, ଆହାଃ କଣ ଲାଗେ ସେଇଆ?
ଦଣ୍ଡନାଚ କଥା କୁହନ୍ତୁନି। ତାକୁ ତାକୁ ଶବ୍ଦରେ ବର୍ଣ୍ଣନା ଜାଣିଛି। ସିଏ ଶବ୍ଦରେ ଅବର୍ଣ୍ଣନୀୟ।
ଟିକେ କହିପାରିବେ କିଛି ଦଣ୍ଡ ନା, କିଛି କହିପାରିବେ ସେ ନାଚ ବିଷୟରେ? କାରଣ, ମୁଁ ବହୁତ ଶୁଣିଛି ନା
ଆଜି ଶନି ଆଜି ଶନିବାର, ତାର ଛୋଟ ଝଲକ ଯଦି ଦେଖିବାର ଅଛି। କାଳୀ ମନ୍ଦିର ସିଧା ପଳନ୍ତୁ।
ଓହୋ! ମୁଁ ତ ଆପଣଙ୍କ ସହାରରେ ନାହିଁ ଏବେ, ଥିଲେ ମୁଁ ଏଇ ସୁଯୋଗ ଟା ଆଉ କେବେ ବି ହରେଇନଥାନ୍ତି, କିନ୍ତୁ କଣ କରିବା? ଆଉ ପରେ ମୁଁ କେବେ ଦେଖିବା ପାଇଁ ଚେଷ୍ଟା କରିବି ଆଉ। କିନ୍ତୁ ଆପଣ ଜାଣିବା ପାଇଁ ଯଦି କିଛି କହୁନୁ ସେ ବିଷୟରେ, ମାନେ କଣ କଣ ହୁଏ? ହ
ହୁଁ, ସମୟ ଅବଧି ଉପରେ ତାର ନିର୍ଭର ସିଏ। କେବେ ଅଠର ଦିନି କେ ତ ସାରନ୍ତି କି ଏକୋଇଶି ଦିନରେ ସାରନ୍ତି କି ତେର ଦିନରେ ସାରନ୍ତି? ଏମିତି ଗୋଟେ ମାସରେ ହଁ, ଗୋ ଗୋଟେ ମାସରେ ଏତିକି ଏତିକି ସମୟରେ ତାକୁ କରାହୁୁଏ।
ଓହ! ସେମିତିଖାଲି ସରାନ୍ତି ନାଇଁ କି, ସେ ଅଠର ଦିନ କର ସେମାନେ କରନ୍ତି କଣ? କିଏ କରନ୍ତି? କେମିତି କରନ୍ତି? ଏ କୋଉ ଭଗବାନଙ୍କୁ ପୂଜା କରାଯାଏ?
କାଳୀ ଠାକୁରାଣୀ।
ହଉ କାଳି ଠାକୁରାଣୀଙ୍କୁ ପୂଜା କରାଯାଏ।
ହଁ। କରନ୍ତି ମୁଖ୍ୟତଃ ପୁଅ ପିଲାମାନେ କରନ୍ତି।
ଓହୋ!
ହୁଁ ଝିଅ ମାନଙ୍କୁ ଆଲାଉ ନାହିଁ। ମାନେ ଯିବାକୁ ପୂଜା କରିବା-ଉ। ପୂଜା କରିବାକୁ ହବ, କିନ୍ତୁ ପାଟିସି ମା ଭାଗ ନବାକୁ ସେଥିରେ ହଁ ଯୋଗ ଦେଇ ପାରିବେନି। ହଁ, ହଁ ଯଦି ବି କିଏ କରିବାକୁ ଇଚ୍ଛୁକ ସି ନିଜ ଝିଅ ସେପଟେ ଯଦି କରିବାକୁ ଇଚ୍ଛୁକ ତାହେଲେ, ସେ ତାଙ୍କ ଘରେ ରହିକି ଘର ରୁ ସବୁ ନିୟମ ପାଳି ଏଇ ରୁହନ୍ତି।
ହଁ ମାନେ ମାନେ ପା-ପାନ୍ କହନ୍ତିନ୍। ପୁଅ ମାନେ କରନ୍ତି। ତ ମୁଁ କଣ ଶୁଣୁଥିଲି ସେମାନେ କିଛି ଖାଆନ୍ତିନି। ମାନେ ଇଶ ନିରାମିଷ ତ ଖାଆନ୍ତିନି, ଆ-ଆମିଷତ ଖାଆ
ଖାଆନ୍ତି। ବର୍ ଖା- ଖାଇବାରେ-ଏ ନିୟମ ବହୁତ ଥାଏ, ଯଦି ଦିନକୁ ଥରେ ଖାଇବା।
ହଁ ହଁ ମୁଁ ଖାଲି ଦେଖିଛି, ତାଙ୍କର ଯୋଉ ଭାତ, ଡାଲି ଆଉ- ଉ -ଉ କଣ ସ ସେମିତି ହିଁ ଖାଆନ୍ତି, ଆଉ କଣ ସେଟା କାଟ୍ ସେଟା କାଟ୍ ସେ ସେଇଟା ପୁଣି କାଟନ୍ତିନି।
ହୁଁ, ହୁଁ ଭାତ ଡାଲି, ଭାତ ଡାଲି ବି ନାଇଁ। ଉଁ-ଉଁ-ଅ ସେଇଥିରେ କଣ କହିଲେ-ଏ? କଞ୍ଚାମୁଗ ଅ-ଅକଟା ମାନେ କଟ୍ ପ୍ରାୟ ନଥିବ ପରିବା। ପରିବାରେ ପୁଣି କେତେ ବଛା ବଛା ପରିବା ଏମତି ସ
ସବୁ ପରିବ। ନୁହେଁ, ଓହୋ! ମାନେ ବହୁତ ନିୟମ ଅଛି ତାର ନାଇଁ। ଥରେ ଖାଇଥିଲି ସେ ଖାଇବା। ସେଇ ଖାଇବାକୁ କିଛି କରାହୁଏନି କିନ୍ତୁ, ସ୍ଵାଦ ବହୁତ ଥାଏ ତାର।
ହୁଁ ବାସ୍ନା ବି ଭଲ ହୁଏ। ସଖାଳୁ ସଖାଳୁ ସଖାଳୁ ସଖାଳୁ ଆପଣ ଖାଇବାର ନା ନେ
ହୁଁ ହୁଁ ହୁଁ ଆରେ ସେୟା ହି ତ ଖାଇବା ଆରେ ଭଲ ଖାଇବା, ଭଲ ରହିବା। ନାଇଁ, ମାନେ ମୁଁ କଣ କହୁଛି? ଏବେ ଗୋଟେ ଆପଣ ହୋଟେଲ କୁ ଯିବେ। ଠିକ୍ ଅଛି ତାଙ୍କେ କେତେ କଣ ମିଶେଇକିନି ଖାଇବା କରନ୍ତି କିନ୍ତୁ ସେ ତାଙ୍କୁ ଦଣ୍ଡୁଆ ତାଙ୍କୁ ଦଣ୍ଡୁଆ କୁହନ୍ତି ନା? ଯଦି ମୁଁ ଭୁଲ ନଥାଏ, ହଁ ହଁ ତ ଦଣ୍ଡୁଆ ମାନେ ସେମାନେ ଖାଲି କଣ ଭୁଟା କୁହନ୍ତି ଆଉ। ଏ ହଉ ଠିକ ଅଛି ସେମାନେ ଖାଲି ଭାତ ଡାଲି ଏତିକିଖାଲି କରନ୍ତି କିଛି ମିଶନ୍ତିନି। ହେଲେ ବି ତା ସ୍ଵାଦ ଟା ପ୍ଚୁ ୱାହା ହଁ ଭଲ ଥାଏ। ସେଇୟା ମୁଁ କହୁଛି ଭଲ ସ୍ଵାଦ ଥାଏ ତାଙ୍କ ଖାଇବାରେ।
କିଛିକିଛି ଜିନି କିଛିକିଛି ଏମିତି ଜିନିଷ ଅଛି। ଯେଉଁଥିରେ ବିଶ୍ଵାସ କରିହବ କି ନାଇଁ ଭଗବାନ ପୃଥିବୀରେ ଅଛନ୍ତି। ସିଏ ତାର ଗୋଟେ ଏ ଏ ଏ ଯେମିତି କିି? ଉଁ ଦିନେ ଭୋକରେ ରହିଲେ ଲେ ଆମର ଦେହ ଖରାପ ହେଇଯାଉଛି ଆ ତା ମୁଣ୍ଡ ବୁଲେଇ ହଉଛି। ବାନ୍ତି ହଉଛି ଗ୍ୟାଷ୍ଟ୍ରିକ ବେଳେ ବେଳେ ବାହାରୁଛି କିନ୍ତୁ ସେମାନେ କଣ୍ଟିନ୍ୟୁସଲି ତେର ଦିନି କିଛି କିଛି ଲୋକ ଏକୋଇଶ ଦିନି ହାର୍ଡଲି। ଅଧିକ ଅଧିକ ଟାଇମ ଟା ସେମାନେ ଏକୋଇଶ ଦିନ ରୁହନ୍ତି। ଏକୋଇଶ ଦିନ ତେର ଦିନ ଏକୋଇଶ ଦିନ ଏକୋଇଶ ଦିନରେ ପ୍ରତିଦିନ ଦିନ ରାତି ବାରଟା ପରେ ଏ ଏ ସେମାନେ ଖାଇବେ। ଆଉ ପୁରା ଦିନରେ ପୁରା ଦିନରେ ନବାତ କଦଳୀ ଦୁଭୁଜା। ଏଗୁଡ଼ା ପଣା କରିକି ସେଇଟା ପୁଣି ବାରଟା ଗୋଟେ ପରେ ସକାଳୁ ନାଇଁ। ବାରଟା ଗୋଟେ ପରେ ସେମାନେ ଯୋଉ ପୂଜା ସାରି ଆସନ୍ତି ଯୋଉ ଖରାରେ। ତାପରେ ଯୋଉ ଚାରଟା ପାଞ୍ଚଟାରେ ହଁ ଚାରିଟା ପାଞ୍ଚଟା ରେ ଯୋଉ ସେମାନେ ଗାଧେଇବେ ଚାରିଟା ପାଞ୍ଚଟା ପରେ, ସେଇ ଚାରିଟା ପାଞ୍ଚଟା ପରେ ଯାହା ତାଙ୍କର ଉ ଉ ଜଳଖିଆ ଟାଇମ ସେ ଟାଇମ ରେ ସେ ଖାଇବେ ଆଉ ପୁରା ଦିନ ସେମାନେ ସେମିତି ଥାଆନ୍ତି। ତ କିଛି ହୁଏନି ଆଉ ସେଇଠୁ ଫେରିଲା ପରେ ଯୋଉମାନଙ୍କର ଦେହ ଖରାପ ଥାଏ ସେମାନେ ପନ୍ଦର ଦିନ କୋଡିଏ ଦିନ। ମେଡିକୋଲ ରେ ଆଡମିଟ ହୁଅନ୍ତି ସେ ସେତି ସେତିକି ଟାଇମ ଅବଧୀ ସେମାନଙ୍କୁ କିଛି ହୁଏନି ନା ସେମାନଙ୍କୁ ହାଲିଆ ଲାଗେ ନା ସେ ସେ ସେ ମମାନେ ବହୁତ ଚାଲନ୍ତି ସେମାନଙ୍କୁ ନା ହାଲିଆ ଲାଗେ ନା ସେମାନଙ୍କ ଦେହ ଖରାପ ହୁଏ। ସେତିକିଦିନ ସେମାନଙ୍କୁ କିଛି ହୁଏନି ଯୋଉଦିନ ସେମାନେ ଫେରିକି ଘରକୁ ଆସନ୍ତି। ସେଇ ଦିନଠୁ ନେଇକି ଠିକ୍ ମାସେ ଯାଏ ସେମାନେ ଶୋଇବା ଜାଗାରୁ ଉଠନ୍ତିନି ଆଉ ପୁରା ଶଯ୍ୟାଶାୟୀ ହେଇ ପଡନ୍ତି।
ତାହେଲେ ସେତିକ ଦିନ ଯୋଉ କାମ କରନ୍ତି ସେତିକ ଦିନ ଯୋଉ କରନ୍ତି ଏକୋଇଶ ଦିନ କି ଅଠର ଦିନ ଯୋଉ କହିଲେ ଆପଣ? ସେତିକି ଦିନ ତାହେଲେ ଭଗବାନଙ୍କ ଆଶୀର୍ବାଦ ରୁହଛି।
ଆଶୀର୍ବାଦ ସେଇଥିପାଇଁ ହଁ ହଁ ଆଉ ତାର ଗୋଟେ ନିୟମ ଅଛି। ତାର ତାର ଗୋଟେ ନିୟମ ଅଛି ମୁଁ ଏବେ ଉ ମାନେ? କିଛି ଦିନ ତଳେ ଜାଣିବାକୁ ପାଇଲିି କି ଜଣ ସେଇଟା ଗୋଟେ କଣ କହିଲେ ପ୍ରତିଜ୍ଞା। କି ଜଣେ କହିଥିବ କି ମତେ ଦି ବର୍ଷ ଦଣ୍ଡରେ ମାନେ ଭାଗ ଆଗ ନେବାକୁୁ ଅଛି ତାହେଲେ ସେ ତାର। ଋଣ ଋଣ କଣ ଜାଣିଛନ୍ତି ଏମିତି ପଇସା ଆଉ ଯେମିତି କରଜ କରି ଆଣା ହଁ କରଜ କରି ଆଣନି ହ ତ ଯଦି ଦି ବର୍ଷ ସହ ଯଦି ଏ ଯିବାକୁ କୁହାହଇଥିବ ଠାକୁରାଣୀ ବାବ ପୂଜା ପାଇଁ ତାହେଲେ ସିଏ ଆଉ। ଏକ୍ସଟ୍ରା ବର୍ଷେ ଇ ନହେଲେ ଏକ୍ସଟ୍ରା ଆଉ ଦି ବର୍ଷ ଯିବ।
ଅ ଅତିରିକ୍ତ ଆଉଉ ବସେ ଯିବେ ସେମାନେ?
ଅ ସେ ସେଇଟା ଆମର ଋଣ କରଜ। କଣ ମୋର ଗୋଟେ କିଛି ଦିନ ତଳେ ମୋର ଗୋଟେ ସାଙ୍ଗ ମତେ କହୁଥିଲେ।
ଓ ଠିକ୍ ଓ ସେମିତି ତାହେଲେ ନାଇଁ ତାହେଲେ ବହୁତ ମାନେ ମୁଁ ଶୁଣିଥିଲି। ଯାହା ଘରର ମାନେ ଦଣ୍ଡ ଯାଆନ୍ତି ତାଙ୍କ ଘରେ ବି ବହୁତ ନି ମାନ ପଡେ ପୁଣି
ହୁଁ ହୁଁ ନାନନ୍ତି କଣ କଣ କରନ୍ତି ଭଲ ସେ ଜାଣିନି କିନ୍ତୁ କରନ୍ତି ବହୁତ ଜିନିଷ ମାନେ ବାପା କି ଭାଇ ସେମାନେ ଯେମିତି ପାଳିକି ରୁହନ୍ତି ସେଇ ଏଟେ ଘରେ ସେମାନେ ପାଳିକି ରୁହନ୍ତି ହଁ ଘରେ କିଏ ଜଣେଥିବ ଯିଏ କି ଏକ୍ଜାକ୍ଟ ତାଙ୍କ ଭଳି ନିୟମ ପାଳିବ। ସମସ୍ତେ ତ ନହିଁ କି ଜଣେ ଥିବ ମା ଭଉଣୀ କିଏ ଜଣେ ଥିବ ସେ ସେମାନଙ୍କ ଭଳିଆ ନୀତିନୟମ ପାଳିକି ରହିବ
ଓହଁ ଆଉ ଅଠର ଜିନିଷ ମ ଅଠର ଜିନିଷ ଯ କାମ କରନ୍ତି ମାନେ ସେମାନେ ସେମାନେ ସେମାନେ ନିଜେ ନିଜେ ହିଁ ସବୁ କରନ୍ତି ନା ମାନେ ଯୋଉ ନାଚ ଫାଚ ନାଚ ଫାଚ ହୁଏ। ଯାହା ବି
ସବୁ ନିଜେ କରନ୍ତି। ଆଜିକାଲି ଆାର ଆଜିକାଲି ଲୋକପ୍ରିୟ କମିଗଲାଣି ମାନେ। ପଇସା ବହୁତ ଡିମାଣ୍ଡ ହବା ଯୋଗୁ ଆଉ ଏଇ ଜିନିଷ ଗୁଡା ହଉନି ଖାଲି ଠାକୁର ଠାକୁରାଣୀ ବୁଲାନ୍ତି ଏମିତି ଆଗ ଟାଇମରେ ଗାଁ ରେ ଦେଖ ଦେଖକୁ ବହୁତ ଜିନିଷ ମିଳୁଥିଲା ଏଇ ଯାକ ଏବେକା ଟାଇମ ରେ ସବୁ ସହରରେ ଫେମସ ହେଇଲାଣି ଗାଁରେ ଲୋକ ପଇସା ଗାଁରେ ଲୋକ ମାନେ ଡିମାଣ୍ଡ ଅଧିକ ପଇସା ଯେହେତୁ ତୁ ହେଲାଣି ତ ଗାଁ ଲୋକ ଆଉ କରିପାରୁନାହାନ୍ତି। ବାଧ୍ୟ ହୋଇକି ଏମାନେ ସବୁ ଟାଉନରେ କରନ୍ତି ମାନେ ସାହି ସାହି ରେ ଦି ତିନିଟା ଏମିତି
ମାନେ ଆପଣ କହୁଛନ୍ତି ଗାଁରେ ଆଉ କରନ୍ତିନି ସହରରେ ବେଶୀ କରନ୍ତି କାହିଁକି ନା
ନାହିଁ ଗାଁ ରେ କରିପାରୁ ନାହାନ୍ତି ଲୋକ ମାନେ ଅଧିକ ପଇସା ଦାଉ
କିନ୍ତୁ ମୁଁ ଯେତିକି ଜାଣୁଛି ଏଟୁ ସହର ଲୋକମାନଙ୍କର ପଇସା ଅଲଗା ଗାଁ ଲୋକଙ୍କ ପଇସା ସଲଗା ମାନେ ଗାଁ ରେ ବି ତ ସବୁ ନା ସେମିତି କିଛି ନଥାଏ ତାଙ୍କ ତାଙ୍କ ସମସ୍ତଙ୍କର ପଇସା ମୂଲ୍ୟାଙ୍କନ ମୂଲ୍ୟାଙ୍କନ ସବୁ ସମାନ ଓହୋ ଯଦି ମୁଁ ଚାହିଁଲି ଆମ ଘର ଗ ଗୋଟେ ମାନେ ଭାବନ୍ତୁ ଜଣେ ମୁଁ ଗୋଟେ ଧନୀ ମନେକର ଠିକ ଅଛି ଆଉ ମୁଁ ଚାହିଁବି ଯେ ନାଇଁ ମୁଁ ଗୋଟେ ଆୟୋଜନ କରିବି ଆମ ଘର ପାଇଁ କରିପାରିବି କି ନାଇଁ
ନିହାତି କରିପାରିବି
ହଉ ମାନେ ଯିଏ ଯିଏ ମାନେ ଗାଁ ଲୋକ ନକ ଜଣେ ଘର ଲୋକ ବି କରିପାରିବେ ସେଇଆା ଓହୋ କିନ୍ତୁ ପଇସା ଦେବାର ଅଛି
ଖର୍ଚ୍ଚ ଆପଣଙ୍କୁ ହଁ ଅତି କମରେ ଅତି କମରେ ଆପଣଙ୍କ ଖର୍ଚ୍ଚ ତିନି ଲକ୍ଷ ପାଖାପାଖି ହେଇଯିବ। ଯଦି ରାତି ଆଉ ଦିନର ସବୁ ଖର୍ ଚ ପୂଜା ସବୁ ଆପଣ ଉଠାଇବେ ତାହେଲେ
ରାତି ଦିନ ବୁଝିପାରିଲେନି।
ତ ହୁଏ ନା।
ହଁ ସାମାଜିକ ଗଣନାଟ୍ୟ ଦିନ ବେଳେ କଣ ହୁଏ? ହଁ ଆଉ ସେ ପୂଜା ଆ ଆଉ ଯୋଉ ବାଘ ଭାଲୁ ମାନେ ବାହାରନ୍ତି ସେଇଟା କୋଉଟା ସେ ସେଇଟା ତ
ବାଘ ଭାଲୁ ମାନେ ବାହାରନ୍ତି ନାନା ସେଇଟା ଦିଟା ନହି।
ସେ ଅଲଗ ସେ ସେ ନାଚରେ ହୁଏନା ସେ ଜନ ନାଚରେ ମୁଁ ଶୁଣିଥିଲି ସେ ନାଇଁ ବାଘ ବାଘ ଆସନ୍ତି ଭାଲୁ। ଯୋଉ ଅନେକ ଗୋଟେ ଚିତ୍ରାଳୟ ଭଳିଆ ହୁଏ।
ଝାଙ୍କି ନା ମୁଁ ତ କାହିଁ କେବେ ଦେଖିନି ସେଇଟା ସେଇଥିରେ ହୁଏନି। ସେଇଟା ଏକ୍ସଟ୍ରା ମୁଁ ଏବେ କିଛି ଦିନ ତଳେ ଦେଇଥିଲି। ଚୈତ୍ର ମାସ ଚୈତ୍ର ମାସରେ କିଛି ପର୍ବ ହୁଏ ସେ ପର୍ବରେ ହୁଏ। ଆଉ ଆମର ଏଇଠି ଠାକୁରାଣୀ ଯାତ୍ରା ଯେତେବେଳେ ହୁଏ ସେ ଠାକୁ ଠାକୁରାଣୀ ଯାତ୍ରା ଆଗରୁ ଲୋକ
ଓ ଏ ଠାକୁରାଣୀ ଯାତ୍ରା ବି ମାନେ ଠାକୁର ଯାତ୍ରା ବହୁତ ଭଲ ଲାଗେ କେତେ କେତେ ଲୋକ କେ ଏତେ କାମ କରନ୍ତି ଠିକ ଅଛି ଆମେ ଆଉ କେବେ ଠାକୁରଙ୍କ ବିଷୟରେ କଥା ହବା। ମୋର ଟିକେ କାମ ଅଛି ଆଉ ମୁଁ ରଖୁଛି ଠିକ ଅଛି।
ଠିକ ଅଛି ଧନ୍ୟବାଦ
କେ